ହଁ ହ୍ୟାଲୋ
ହଁ ହ୍ୟାଲୋ
ହଁ କୁହ ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହୁଁଁ ବି ଭଲ ଅଛି।
ହଁ କେତେ ଦୂର ଆସିଲେଣି ଆପଣ?
ଏବେ କୋଉଠି ଗୋଟେ ହେଇଥିବି ଆଉ ବରମ ପାଖ ହେଇନି ଆମ୍ ମେ ବହୁତ ବେଳେ ବେଳେ ଥିଲା ଘଟେ ଦେଢ ଘଣ୍ଟା ଦେଢଘଣ୍ଟା ବେକ୍ ଥିଲା। ଏଇଡ଼ା ହଉଡା ଏକ୍ସପ୍ରେସ୍ ନାଁ କନ୍ୟାକୁମାରୀ ହଁ କନ୍ୟାକୁମାରୀକୁୁ ହାୱଡା ଏକ୍ସପ୍ରେସ୍ ବୋଧେ
ଓ ହୋ ଠିକ।
ହଁ।
ତମେ ସେଠି କଣ ଜବ୍ କରୁଛ ନା କଣ?
ନା ନା ନା ଆସେ ଇଣ୍ଟନସିପ ପାଇଁ ଆସେ ପାଇସା ତ ହେଇଗଲାଣି ତ ଆଜି ଘରକୁ ଯାଉଛି। ହଷ୍ଟେଲ ଯାଇକି ହଷ୍ଟେଲରେ ରହିକି ଘରକୁ ଯିବି ଆଉ।
ଓହୋ ଭଲ ଭଲ।
ହୁଁ। ତମେ କେମିତି ଆଜି ? ଣ୍ଡା ବିରିୟାନୀ ଖାଇଥିଲି ଆଉ।
ଭଲ କଥା ।
ଆଉ ତମେ କଣ ଖାଇଚ?
ମୁଁ ଆଜି ମାଛ ଉଁ ଭାତ ଡାଲି ଖଟା, ପାମ୍ପଡ଼, ମାଛ, ଖାଇଲି ଆଉ।
ହୁଁ ତମେ ହ ହଷ୍ଟେଲ
ହଷ୍ଟେଲରେ ଦେଖ ମୁଁ ଆ ଘର ପାଖରେ ହିଁ ମୋ କଲେଜ ଥିଲା। ଆଉ ଘର ପାଖରେ ହିଁ ସ୍କୁଲ ଥିଲା। ତ ମୁଁ ଆଉ ସେ କଲେଜ ମାନେ ହଷ୍ଟେଲ କୁ ଆଉ ଧ୍ୟାନ ଦେଇନି। ଆଉ ମୁଁ ବି ଯାଇନି କେବେ। କିନ୍ତୁ ଏବେ ଯିବାକୁ ପଡ଼ିବ ବୋଧେ କାହିଁକି ନା କି ବିଆଡେ ଟା କରିବି ବିନା।
କୋଉଁଠି କରୁଛ କି?
ନା କରିନି ।
ନାଇ ନାଇଁ କୋଉଠି ଆପ୍ଲାଏ କରିଛ ନା କରିବ?
ମାନେ ଏଣ୍ଟ୍ରାନ୍ସ ଦେଇଛି ଆପ୍ଲାଏ କରିକି ମାନେ ଗଭର୍ଣ୍ଣମେଣ୍ଟରେ ଆସିଲେ କରିବି କହୁଛି ମୁଁ, ଆଉ ଏଣ୍ଟ୍ରାନ୍ସ ଏକ୍ଜାମଟା ଦେଇଛି ରିଅଲ୍ଟଟା ଆସିନି ଏବେ ପର୍ଯ୍ୟନ୍ତ।
ଓ ହୋ ହୋ ।
ଦେ ଦେଖାଯାଉ କୋଉଠି ଆସିବ?
ହମ ।
ହୁଁ, ସେଇଆ ଆଉ।
ମାନେ ତମର ସ୍କୁଲିଙ୍ଗ ମଧ୍ୟ ସେଇଠୁ ଆ ଥିଲା ତମ ଗାଁ ଫଆ ।
ହଁ ହଁ ହଁ।
ସମ୍ବଲପୁର ପରେରେ ହିଁ ରୁହ କି ତମେ?
ସମ୍ବଲପୁରରୁ ପଚାଶ, ଷାଠିଏ, କିଲୋମିଟର ହେବ। ନା ସତୁ ହଁ ସତୁରି ଅସି କିଲୋମିଟର ହେଇଯିବ ଆମ ଘର । ସେ ଝାରସୁଗୁଡା ଡିଷ୍ଟ୍ରିକ୍ଟଟା ଆମର।
ଆଉ ତମର ସେଇଠି କଲେଜ ତାହେଲେ ସେଠି ତମ ଘର ପାଖରେ ହି କଲେଜ ଥିଲା ଇଲେଭେନ ଟୁଏଲଭ?
ହଁ ଇଲେଭେନ, ଟୁଏଲଭ, ପ୍ଲସ୍ ଥ୍ରୀ, ବି ସେଠି ଥିଲା । ଚାର ପାଞ୍ଚ କିଲୋମିଟର ଗୋଟେ କଲେଜରେ ହିଁ ମୁଁ ପ୍ଲସ୍ ଟୁ, ପ୍ଲସ୍ ଟୁ କରିଛି ଆଉ ପ୍ଲସ୍ ଥ୍ରୀ କରିଛି ।
ଆଚ୍ଛା ।
ଆଉ ଇସ୍କୁଲ ଟାଇମରେ ଟିକେ ଅଲଗା ଅଲଗା ସ୍କୁଲ ପଢିଛି ଆଉ।
ଓଁ ହୁଁ ହଁ ତମେ କଣ ଓଡିଆ ମିଡିୟମ ଥିଲା ଶିଶୁ ମନ୍ଦିରରେ ପଢୁଥିଲ ନା କଣ?
ନା, ନା, ମୋର ଓଡ଼ିଆ ମିଡିୟମ ଥିଲା।ଓଡ଼ିଆ ମିଡିୟମ ଏମାନେ ଗଭର୍ଣ୍ଣମେଣ୍ଟ ଥିଲା।
କମେଣ୍ଟ
ହଁ। ସରକାରୀ ଇସ୍କୁରର ଛୁଆ ଆମେ।
ହୁଁ।
ତମେ ତ ଆଦର୍ଶ ବିଦ୍ୟାଳୟ ଅଛନା।
ହଁ ମୋରଟି ଶି ମନ୍ଦିର ମୋରି ଦେ ଆଉଥରେ ଏଆ ମି
ଓହୋ ସରସ୍ଵତୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନା?
ହୁଁ ହୁଁ
ସେଥିରେ ତ ବହୁତ ଭଲ ଭଲ ଛୁଆ ମାନେ ହୁଅନ୍ତି ଆଉ କଥାବାର୍ତ୍ତା ବି ବହୁତ ଭଲ ଲା ହୁଅନ୍ତି ।
ହୁଁ
ମୁଁ ଥରେ ଯାଇଥିଲି ଶିଶୁ ମନ୍ଦିରକୁ, ସେ ଏ ଭିପିରୁ ଗୋଟେ ଥିଲି ତ ମୁଁ ତ ସ୍କୁଲ କୁ ଯିବା ପାଇଁ କହିଥିଲେ ଆଉ ଇନଭାଇଟ୍ କରିଥିଲେ ତ, ମୁଁ ଯାଇଥିଲି । ମାନେ ଏମତି ଭଲ ଭଲ କଥା ହୁଅନ୍ତି ଛୁଆ ମାନେ, ଆଉ ସେଠି ମାନେ ଯିଏ ବି ଆସିବା ମାନେ ତାଙ୍କୁ ହାତ ମାନେ ଗୋଡ ଛୁଇଁକି ମୁଣ୍ଡିଆ ଇଏ କରନ୍ତି, ଆଉ ତାପରେ ମାନେ ବଡ ଲୋକକୁ ପୁରା ସମାନ ଦେଇକି କଥାବାର୍ତ୍ତା ଆଉ ମାନେ ଗୁରୁମା, ଗୁରୁଜୀ ଏ ସବୁ କୁହନ୍ତି । ଆଉ ବଡ ଭାଇ
ହଁ ସେିଡିୁ ତ ସ କ୍ଲାସ ଲେ ଭାଇଭଉଣୀ ଡାକନ୍ତି, ଆମେ ସବୁବେଳେ ମାନେ ଥି ଯେତିକି ବି ଥିଲୁ ମୋଷ୍ଟ୍ ଲି ପିଲା ଶିଶୁ ମନ୍ଦିର ହିଁ ଥିଲୁ ଏ ପିଲେ ତ ଆମେ ସେଇଠି ସବୁବେଳେ ମାନେ ଆମ କ୍ଲାସର ଯେତିକି ପୁଅ ବୟସିଆ ଥିବେ ସେମାନଙ୍କୁ ଭାଇ ହିଁ କହି ଡାକୁ ସାଇ ଭାଇ ରାଧା ଭାଇ ଏମିତି ଡାକୁ ତ ଆମର ମେ ମେସେସ୍ ଜି ମ୍ୟାମ୍ ଗୋଟେ ଥିଲେ ଗୀତିକା ମ୍ୟାମ୍ ବେଲି ସିଏ ଆମକୁ ଗାଳି କରିବେ ଆଗେ ତମେମାନେ କାହିଁକି ଭାଇ ଭୋଉଣୀ କହିକି ମାନେ ସେ ମାନଙ୍କୁ ଆମେ ଭାଇ ଡକିବୁ ସେମାନେ ଆମକୁ ଭୋଉଣୀ ଡାକିବେ ତ ମେମ୍ ବିଲା ତମେମାନେ କାହିଁକି ଭାଇ ଭଉଣୀ କ କହି କଥା ହୋଉଛ ସେମ୍ କ୍ଲାସମେଟ୍ ତ ସେଇଠି ଗୋଟେ ସିନିୟସ୍ କୁ ଆମେ ଭାଇ ଭୋଉଣୀ ଦିଦି ଏମିତି ଡାକି ବୁ ମାନେ ନିଜ କ୍ଲାସ୍ ମେଟସ୍ କୁ ବି ଡାକିଲେ ମ୍ୟାମ୍ ଆମକୁ ଗାଳି କରନ୍ତି।
ହଁ ହଁ କିନ୍ତୁ ମୁଁ ଶୁଣିଥିଲି ମୋ ସାଙ୍ଗ ଗୋଟେ ପଢୁଥିଲା ତ ସେଠି ଯୁ ବିଦ୍ୟା ମୁନିରେ ତ ସିଏ ମାନେ ସାଂସ୍କ୍ରିଟ୍ ଟା ବହୁତ୍ କିଛି ଜାଣି ପକେଇଥିଲା ତ ସାଂସ୍କ୍ରିଟ୍ ଆମ ସ୍କୁଲରେ କଥା ହୁଅନ୍ତି। ବହେ।
ହଁ ନାଇଁ ଆମର ସାଂସ୍କ୍ରିଟ୍ ଗଦ ନାଇଁ ଆମେ ହେଲେ ଅ ସାଂସ୍କ୍ରିଟ୍ ରେ ଏତେ ବି ଶିଶୁ ମନ୍ଦିରରେ ଏତେ ବି ଶିଖୀ ନଥିଲୁ ତାପରେ ଯେତେବେଳେ ଆସିଲା ଓ ଏ ଭି ସେତେବେଳେ ସେ ଯୋଉ ବାଳକ ଜେଦପ୍ ବାଳକ ଆମର ସେଭେନ୍ଥ ଏଇଥ୍ ଯାଏଁ ଝାଞ୍ଚୁ ଥିଲା ନାଇନ୍ ଥ୍ ରେ ତ ଆମର ଅପ୍ସ୍ ନାଲ୍ ହିଁ ନଥିଲା। ନା ସାଂସ୍କ୍ରିଟ୍ ନା ହିନ୍ଦୀ ନା ଆଇଟି ତ ଆମେମାନେ କି ଅପ୍ସନାଲି ମାନେ ସାଂସ୍କ୍ରିଟ୍ ବି ପଢିନୁ। ଆଉ ଏସେ ଯାହାଲେ ସେଭେନ୍ଦି ଦି ବର୍ଷ ହିଁ ସାଂସ୍କ୍ରିଟ୍ ପଢ଼ିଚୁ ନାଇନ୍ ଥି ରେ ଆମେ ପଢିନୁ ସାଂସ୍କ୍ରିଟ୍ ତମ ଅନ୍ତ ସାଂସ୍କ୍ରିଟ୍ ହିନ୍ଦୀ ଅପ୍ସନାଲ ଥିବ। ଫ୍ରିରେ ହିଁ ଜୋଜ୍ କରନ୍ତି।
ଓହୋ ସେ କଣ କହୁଥିଲା କି? ହଁ ହଁ ସେ କଣ କହୁଥିଲା କି ମାନେ ଯେମିତି ତିନ୍ ଚାରି କ୍ଲାସ୍ ଟା ବଢ଼ିବୁ ତାପରେ ଆମକୁ ସେ ମାନେ ଯିବା ପାଇଁ କହିବୁ ଯେମିତି କଣ କହିବୁ। ତ ଆମକୁ ସାଂସ୍କ୍ରିଟ୍ ରେ କହିବା ପାଇଁ ଆମକୁ ଶିଖେଇଥିଲେ ତ ଆମେ ଏମିତି କହିବୁ ମାନେ କଣ କୁହନ୍ତି କି ୱାସ୍ ରୁମ୍ ଫ୍ୱାସ୍ ରୁମ୍ ଯିବା ପାଇଁ ଉମ୍ ଗୁରୁଜୀ ଲଘୁ ସଂଖ୍ୟା କି ଗୁରୁ ସଂଖ୍ୟା ଏସବୁ କହୁଥିଲେ।
ସେ ଆରେ ନା ସେଇରା ଯୋଉ ଲଘୁ ସଂଖା ଗୁରୁ ସଂଖା ସେଇଟା ୱା ଓଡିଆ ୱାର୍ଡ ଟା ହିଁ ମାନେ ସାଂସ୍ ମାନେ ସେଇଟା କିଛି ସାଂସ୍କ୍ରିଟ୍ ନାହିଁ ଆମେ ଓଡିଆରେ ହିଁ ସେଇଟାକୁ ଲଘୁ ସଂଖା ଗୁରୁ ସଂଖା କଉ ସେଟା ଉମ୍ ମାନେ ଶିଶୁ ମନ୍ଦିରର ୱାର୍ଡିଙ୍ଗ ଥିଲା। ସେ ନିଜେ ସାଂସ୍କିବାର୍ ନଥିଲା ସେଇଟା।
ମୁଁ ଆଜି ଜାଣିଲି। ତ ସେ-ସେ ଆକ୍ଚୁ ଲିରେ ମୁ ସେ-ସେ ଆକ୍ଚୁ ଲିରେ ଯେତେବେଲେ ମୁଁ ନଅ ଦଶ କ୍ଲାସ୍ ପଢ଼ୁଥିଲି ତ ସେ ଟାଇମ୍ ରେ ସେ ମତେ କହିଥିଲା। ତ ମୁଁ ଆଉ ସେତେ ଧ୍ୟାନ୍ ଦେଇନଥିଲି ଏବେ ତମେ କହିଲ ବଲେ ମତେ ଟିକେ ମନେ ତ ମୁଁ ତାପରେ କହିଲି।
ହଁ ହଁ।
ହଁ କିନ୍ତୁ ଗୋଟେ ଠିକ୍ ଲାଗିଲା ମୁଁ ବୁଝିପାରିଲି। କି ମୁଁ ସେତେ ଦିନଠୁ କଣ ସାଂସ୍କ୍ରିଟ୍ ୱାର୍ଡ଼ ଭାବିକି ମୁଁ ଚାଲିଥିଲି ଆଉ।
ବାକି ସେ ସବୁ ତ ଆମ ବହି ବହିରେ ନଥିଲା ସେ ସବୁ। କିଛି।
ଆ କରିଆକୁ।
କଣ କହିଲ?
ଏମାନେ ସାଂସ୍କ୍ରିଟ୍ ୱାର୍ଡ଼ ଫର୍ମସନ୍ କରିଆ ଆମ୍ ଆବାଜ୍ ଆସୁଚି?
ଟିକେ ଭଏସ୍ ପ୍ରୋବ୍ଲେମ୍ ଆସୁଛି ହଁ ହ୍ୟାଲୋ।
ହଁ ଟ୍ରେନ୍ ସେଥିପାଇଁ ଭଏସ୍ ପ୍ରୋବ୍ଲେମ୍ ଆସୁଛି।
ହଁ ହଁ ଏବେ ଆସିଲା।
ହଁ ସେଇଟା ନା କିଛି ୱାର୍ଡ ଫାର୍ଡ
ତମ ବୟସଟା କିନ୍ତୁ ଆସୁନି। କୋଉପଟରେ ଏବେ ଟ୍ରେନ୍ ଅଛି। ହ୍ୟାଲୋ।
ଯୋଉ। ପଢକି ସେ ଗଠନ କରି ହୋଇପାରୁଛନ୍ତି ଦେନ ସେଇଟା ଭଲ କଥା ନହେଲେ କୋଉ ବି ଶିଶୁ ମନ୍ଦିରରେ ମୋଷ୍ଟଲି ଏସବୁ ଜିନିଷ ପଢାନ୍ତିନି। କି ସଂସ୍କୃତରେ ପାଠନ କରେ ଏ ସବୁ ନାହିଁ।
ଓହୋ।
ହଁ ତମରେ ଟେନ ପାସ ଆଉଟ କେବେ ହେଇଥିଲ। ଇୟର।
ଅ ମୁଁ ଦିଇ ହଜାର ଏକୋଇଶି ରେ
ଓ କୋଭିଡ ହୋଇଛି।
ହଁ।
ତ ତମେ କିଛି ପଢିହି ନଥିବ ।
ଆରେ ସେମିତି କହନି ଆମେ ତ ପଢାପଢି କରିଥିଲୁ।
ଏ ତ କଣ ହେଲା କୋଭିିଡ ବେଚ ନା ବ୍ୟାଗ ରହିଲା ନା।
ରେ ତମେ ଗୋଟେ ଚିଡଉଛ ଆଜି ପ୍ଲସ କରିଛୁନା ଭଲ ମାର୍କ ରଖିକି ତାପରେ ପ୍ଲସ୍ ଥ୍ରୀ ତ କ-କରିଛୁ ନା ଏବେ। ପ୍ଲସ୍ ଟୁରେ ପ୍ଲସ୍ ଟୁରେ ତମେ କାହିଁକ ପଚାର ରହିଛି ସେମିତି ଆଉ
ଓହୋ କା ଆର୍ଟସ୍ ନେଇଥିଲା ନା ସାଇନ୍ସ ନେଇଥିଲା?
ଆର୍ସ ନେଇଥିଲି।
ହଁ।
ହଁ ହେଲେ ବି କୋଭିଡ ବ୍ୟା ହୁଁ। ଧନ୍ୟବାଦ।